ହଁ ଆପଣଙ୍କୁ ଭୟସ ଶୁଭୁଛି ଠିକ ଠାକ୍। ହଁ ଭଲ ଭଲ।
ହଁ ହଁ। ହଁ ମ୍ୟାମ ଶୁ
ଶୁବୁଚି ମୋ ଭଏସ ଆପଣଙ୍କୁ।
କଣ କରୁଚନ୍ତି?
ବ ମୁଁ କହିଲି କଣ କରୁଥିଲେ ଆପଣ?
ଲା-ଲାଇବ୍ରେରୀ ଟିକେ ଆସିଚି ପଢ଼ିବାକୁ ଆଉ।
ଓ ହୋ ହୋ। କୋଉ ଲାଇବ୍ରେରୀ ହାଲୋ।
ହଁ ଶୁବୁଚି ମ୍ୟାାମ ଭଏସ ଶୁବୁଚି ତ।
ଆଜ୍ଞା ଆଜ୍ଞା। କହିଲ କୋଉ ଲାଇବ୍ରେରୀ? ହାଲୋ। ଁ
ହଁ ମୁଁ କଇଲି ଲାଇ ବ୍ରେରି ଏଇ ଗୋଟେ କଣ ଲାଇବ୍ରେରୀ ହବ ଜାଣିନି ମନେ ନାହିଁ।
ଆଚ୍ଛା ଆଚ୍ଛା ଆମେ କଥା ହଉଥିଲେ କୋଉ ବିଷୟରେ ଅଧା କଥା ହଉଥିଲେ ମୋର କାହିଁକି ଠିକ ସେ ମନେ ପଡୁନି।
ଏ ସାହିତ୍ୟରେ ଯୋଉ କଥା ହଉଥୁଲେ ପ ଦିନ ରାତିରେ ବର୍ଷା ହେଲା ସେଇଟା କଥା ହଉଥିଲେ ଅନନ୍ୟ ଆ
ଆଚ୍ଛା ଆଚ୍ଛା ହଁ ହଁ ହଁ ମନେ ମନେ ପଇଲା ଆପଣ ହଁ ହଁ କଥା ହଉଥୁଲି।
କାଟି ଦେଇେଇଥିଲା ଆପଣଙ୍କ ହୁଁ ହୁଁ ଆପଣ ଆପଣ କଣ କରୁଛନ୍ତି?
ମୁଁ ସେମିତି ନର୍ମାଲି ଏବେ ପଢିବା ପାଇଁ ଆସୁଥିଲି ମୋ ରୁମକୁ।
ହଉ ଗରମ କେ
ଆଜି କଣ ପରିବାର ବିଷୟରେ କଥା ହବା।
ହଁ ପରିବାର ବିଷୟରେ କଥା ହବା।
ଠିକ ଅଛି ଆପଣ କୋଉ ପରିବାରରେ ଚଉଥ ପରିବାରରେ ଅଛନ୍ତି ନା ଏକକ ପରିବାର
ନାଇଁ ଯୌଥ ପରିବାର।
ଯୌଥ ପରିବା ତା ମାନେ ତ ଆପଣଙ୍କ ପାଖରେ ରେ ଅ ମୋର ଯୌଥ ପରିବାର କିନ୍ତୁ ଟିକେ ଅ ମାନେ ମନର ଯୋଉ ମନମାଳିନ ହେଇକିଆ ଏବେ ପରିବାରରେ ରହୁଛୁ।
ହଁ।
ଆଜ୍ଞା ଆପଣଙ୍କ ଯୌଥ ପରିବାରରେ ଆପଣଙ୍କର ଯୋଉ ରହିଛି ଆପଣ ରହୁଛନ୍ତି ଯୌଥ ପରିବାରରେ ଆପଣଙ୍କୁ ଭଲ ଲାଗୁଛି ହଁ କୁହନ୍ତୁ କୁହନ୍ତୁ।
ହଁ ମତେ ବହୁତ ଭଲ ଲାଗୁଛି।
ଯୌଥ ପରିବାରକୁ ସେ ଆପଣଙ୍କୁ ପଚାରୁଛି ଯୌଥ ପରିବାରରେ ଆପଣ ଯୋଉ ରହୁଛନ୍ତି ଆପଣଙ୍କୁ ଅ ଠିକ ଠାକ୍ ଲାଗୁଛି ନା ନା ଆପଣ ଚାହୁଁଛନ୍ତି ଯେ ଏକକ ପରିବାର।
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ସବୁବେଳେ ଚାହୁଁଛି ଆମେ କେମିତି ଜଏଣ୍ଟ୍ ରହିବାକୁ।
ଆଚ୍ଛା କାହିଁକି ମୁଁ ମୋର ଜଣେ ସାଙ୍ଗଙ୍କୁ ଆପଣଙ୍କ ପୂର୍ବରୁ କାଲି ଅ ଭାଗ୍ୟଶ୍ରୀ ବୋଲି ଜଣେ ସାଙ୍ଗଙ୍କ ସାଙ୍ଗେ କଥା ହଉଥିଲି କାଇରାରେ ସେ ମତେ କହିଲେ ଯେ ଏକକ ପରିବାରରେ ମାନେ ଏ ବେଶୀ ଟିକେ ଭଲ ବୋଲି କାହିଁକି ଏକକ ପରିବାର କାହିଁକି ଏମିତି ଆପଣ କାହିଁକି ଭାବୁଛନ୍ତି ସେ କହିଲେ ଏକକ ପରିବାର ଭଲ ବୋଲି।
ଅ ମୁଁ ଜାଣିନି ତାଙ୍କର ମତରେ କଣ ଏକକ ପରିବାରର ହେଲେ କିନ୍ତୁ ଯୌଥ ପରିବାର ଜାଣିଛି କି ମାନେ ସମସ୍ତେ ସାଙ୍ଗହେଇ ଅକେଜନ୍ ହେଲା କି ଯେକୌଣସି ଫେଷ୍ଟିଭାଲ ହେଲା ସମସ୍ତେ ମିଶି ରହି ଯୋଉ ସେ ଜିନିଷ ଟାକୁ ମନେଇବା ପରମ୍ପରା ଯାହା ବନେଇବା ସେଇଟା ଭଲ ଲାଗେ ସମସ୍ତଙ୍କୁ ଏକା ସାଙ୍ଗେ ରହିବା ଖାଇବା ପିଇବା ଦାଦା ଖୁଡି ଜେଜେ ଆଇ ବଡ ବାପା ବଡ଼ବୋଉ ସମସ୍ତଙ୍କ ସହିତ ରହିଲେ ଭଲ ଲାଗେ ଗୋଟେ କୌଣସି ଘରରେ କୌଣସି ପ୍ରୋବ୍ଲେମ୍ ଅସୁବିଧା ହେଲା ସମସ୍ତେ ସାଙ୍ଗ ହୋଇ ବି ଠିଆ ହୁଅନ୍ତି ଏକା ସାଥିରେ ସେଇଟା ଭଲ ଲାଗେ ଆଉ।
ଆଚ୍ଛା କି ସେ ମତେ କହିଲେ ଯେ ଯୌ ଯୌଥ ପରିବାର ଟା ଏଇଥିପାଇଁ ଭଲ ନୁହଁ ଯେ ସେଠି ପ୍ରାଇଭେସି ଯୌଥ ପରିବାରରେ ପ୍ରାଇଭେସି ବୋଲି କିଛି ନଥାଏ ଆ ନିଜର ଗୋଟେ ବ୍ୟକ୍ତିଗତ କିଛି ଜିନିଷ କରିବି ସେଇ ଜିନିଷଟା ଯୌଥ ପରିବାରରେ ନଥାଏ ଯେ ଦ୍ୱିତୀୟରେ କିଛି ଗୋଟେ ଜିନିଷ ହେଲେ ଘରେ ଖାଇବା ପାଇଁ ହଉ କି କିଛି ଗୋଟେ କିଛି ବି ହଉ ଘରେ ଯୌଥ ପରିବାରରେ ଅ ସେଇଟା ବହୁତ ମାନେ ସମସ୍ତଙ୍କ ପାଇଁ ଆସିବ ସଫିସିଏଣ୍ଟ ହବନି ଏକକ ପରିବାରରେ ଯେମିତି ମା ପିଲା ତିନି ଜଣ କି ଚାରି ଜଣ ଥିବେ ସେମାନେ ଆରାମସେ ଭାଗ ବାଣ୍ଟିକି
ହଁ ନାଇଁ ନାଇଁ ସିଏ ଯୋଉଟା କହିଲେ ସିଏ ଯୋଉଟା କହିଲେ ସେଇଟା ସତ କଥା ଆକଚୁଆଲି କେତେବେଳେ କମି ଯାଇଥାଏ କେତେବେଳେ ଅଧିକା ହେଇଯାଇଥାଏ କିନ୍ତୁ ସବୁ ଯେତେବେଳେ ଆମେ ଯଦି ଖାଇବାକୁ ଦେଖିବା ସମ ସମ୍ଭବ ନୁହେଁ ନା ଆମେ ଜାଣିବା କି ହଁ
ସେ କହିଲେ ପୁଣି ଆହୁରି ତାର ବି ରିଜନ୍ କହିଲେ ଯେ ନାଇଁ ଯୌଥ ପରିବାରରେ ଯେହେତୁ ବହୁତ ଗୁଡେ ଲୋକ ଥାଆନ୍ତି ତେଣୁ ବାସନ ବି ଅଧିକ ପଡେ ଲୁଗାପଟା ବି ଅଧିକ ପଡେ ଆ ପାଠ ବି ଠିକ୍ ସେ ପଢି ହୁଏନି କାରଣ ଯୌ ଯୌଥ ପରିବାରରେ ତ ଆମେ କାହାକୁ ଏମିତି କହିପାରିବାନି ଅ ଆଡେଇକି ଯେ ନାଇଁ ତୁ ଯା ମୁଁ ପାଠ ପଢିବି ବୋଲି କାରଣ ସମସ୍ତେ ନିଜର ଥିବେ।
ହଁ ତ ପ୍ରୋବ୍ଲେମ୍ ହଁ ସେଇ ଗୋଟେ ପ୍ରୋବ୍ଲେମ୍ ହଁ ପ୍ରୋବ୍ଲେମ୍ ଗୋଟେ ହଁ ପାଠ ଟିକେ ପଢି ହଏନା। ପାଠ ଟିକେ ପଢିବେନା ଛୋଟ ଆ ଥାଆନ୍ତି ହଁ ସେଇଟା ଯୋଉଟା କହିଲେ ସେଇଟା ଠିକ୍ କଥା କି ପାଠ ପଢେନା କିନ୍ତୁ ଆଉ ତ ମୁଁ ଜାଣିପାରେ ଆମର ଜଏଣ୍ଟ୍ ଫ୍ୟାମିଲିରେ ଅଛୁ ଆସି ହେଲାଣି ବହୁତ ବର୍ଷ ହେଲାଣି, ବାପା ହେରିକା ପାଞ୍ଚ ଭାଇ ଭଅ ପିଇସୀ ଅଛନ୍ତି ଦି ଭଉଣୀ ସେ ପିଇସୀ ତ ବାହା ହେଇଯାଇଛନ୍ତି ବାପା ହେରିକା ପାଞ୍ଚ ଭାଇ। କିନ୍ତୁ ଭଲ ଲାଗେ। ସେଟା ସମସ୍ତଙ୍କୁ ଚଳେଇ ନେଇ ପାଇଲେ ସମସ୍ତ୍ ତ ମନ ଚଳେଇ ନେଇ ପାରିଲେ ଭଲ ଲାଗେ ଯଦି ନ ଚଳେଇ ପାରିଲେ ସେଠିତ ଓଭିୟସଲି ଭାଙ୍ଗିବ ନା ଘରଟା
ନିଶ୍ଚୟ, ଯୌଥ ପରିବାରରେ ରହିବାକୁ ହେଲେ ଆମକୁ ସମସ୍ତଙ୍କ ମନ ନେଇକି ଚଳିବାକୁ ପଡିବ କେବେ ତାଁ ଆଜ୍ଞା ଆଜ୍ଞା ଆଜ୍ଞା ଆ ସେ ଯେମିତି କହିଲେ ଯୌଥ ପରିବାରରେ ଅ ଅ ଅମ୍ ମୁଁ କହିବି ସେ ମତେ ସି ସେ ମତେ ସେଇ ଏକକ ପରିବାର ଆଉ ଯୌଥ ପରିବାର ବିଷୟରେ ହିଁ କହୁଥିଲେ ଯେ ଏକକ ପରିବାରଟା ଯୌଥ ପରିବାରଠୁ ଟିକେ ଭଲ ଅ କାହିଁକି ଯୁଆଡେ ଗଲେ ବି ଟ୍ରାଭେଲ କଲା ସମୟରେ ଅଳ୍ପ କିଛି ମାନେ ଉଁ ଉଁ ସମୟରେ ମାନେ ଅଳ୍ପ କିଛି ଗାଡି ନେଇକି ଅଳ୍ପ ଖର୍ଚ୍ଚରେ ଯାଇକି ବୁଲି ପଡିବ। କିନ୍ତୁ ଯୌଥ ପରିବାରରେ ସମସ୍ତ୍ ଯିବାକୁ ପଡିବ ଆମେ ଆମେ କାହାର ମନ ଭାଙ୍ଗି ପାରିବାନି।
ଦେଖନ୍ତୁ ଦେଖନ୍ତୁ ସିଏ ଯୋଉଟା କହିଲେ ମୁଁ ତାର ଗୋଟେ କହୁଛି ଗୋଟେ ଇଏ କହୁଛି ମତେ କାହିଁ ଭଲ ଲାଗେନି, ଦେଖନ୍ତୁ ମୁଁଉଉ ମୁଁ ଗୋଟେ ଉଦାହରଣ ଦଉଛି ଗୋଟେ ମନେକର ଆପଣଙ୍କ ବାପା ଭଲ ପଇସା ରୋଜଗାର କରୁଛନ୍ତି ଆପଣଙ୍କ ଦାଦା ଏତେ ଭଲ ପଇସା ରୋଜ୍ ଗାର କରୁ ନାହାନ୍ତି, ତ ଏ ଅଲଗା ଅଲଗା ହେଇ ଚଳୁଛନ୍ତି, ଆପଣ ଘରେ ଖାଉଛନ୍ତି ସେଇଠି ଚିକେନ୍ ମଟନ୍ ଖାଉଛନ୍ତି ସେଇଠି ଘରେ ଦାଦା ସେଇଠି ଶାଗ ପଖାଳ ଖାଉଛନ୍ତି, ଆପଣଙ୍କୁ ସେଇଟା ଭଲ ଲାଗିବ? ଆଉ ଗୋଟେ କଥା କହିଲ ବୁଲିବାକୁ ଗୋଟେ କଥା କହିଲା। ଆପଣ ଦେଖ୍ ଦେଖୁଥିବେ ଆପଣ ଆପଣ ସାନ ଭଉ ଭଉଣୀ ଥିବେ ସାନ ଭାଇ ଭଉଣୀ ଥିବେ ଛୋଟ ଛୁଆ ଯିଏ ଦାଦା ତାଙ୍କର ତମେ ଆପ୍ ଆପଣ ଗୋଟେ ଜାଗାକୁୁ ବୁଲିବାକୁ ଯିବେ ଭଲ ଜାଗା ହେଇଥିବ ବୁଲିବାକୁ ଯିବେ ସେଇଠିଇଇ ଦାଦାଙ୍କ ପୁଅ ଝିଅ ହେଇଥିବେ ସିଏ ବି ଅର୍ଥ ଅଭାବରୁ ବୁଲିବାକୁ ଯାଇ ପାରୁନଥିବେ କି କିଇଇ କିଛି କରିପାରୁନଥିବେ ଏଇଟା କେତେ ଦୂର୍ ଠିକ୍ ଲାଗୁଛି ଆ ଆପଣଙ୍କୁ।
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିଲି।
ହାଁ।
ଆ ସେ ସେ ଯେମିତି କହିଲେ। ମତେ ଆପଣଙ୍କ ଭଳି ଜଣେ ଆଉ ଜଣଙ୍କ ସାଙ୍ଗରେ ବି ସେ ପରିବାର ବିଷୟରେ ହିଁ ମୁଁ କଥା ହଉଥିଲି ସେ ସେମତି ଜଏଣ୍ଟ୍ ଫ୍ୟାମିଲି ବିଷୟରେ କହିଲେ ଯେ ଏକକ ପରିବାରରେ ଆମେ ପିଲାମାନଙ୍କୁ ଆମେ ବାପା ବି ହଉ ପଳେଇଲେ କାମ କରିବାକୁ ମା ବି ପଳେଇଲେ କାମ କରିବାକୁ ତେଣୁ ପିଲାଟି କାହା ପାଖରେ ରହିବ ନିଶ୍ଚିତ ତାପାଇଁ ଜଣେ ମେଡ୍ ରଖିବା ନହେଲେ ତାକୁ ନର୍ସରୀ କି କୋଉ କୋଉ ପ୍ଲେ ସ୍କୁଲରେ ଛୋଟ ପିଲାବେଳେ ଛାଡିଦବା କିନ୍ତୁ କିନ୍ତୁ ଜଏଣ୍ଟ୍ ଫ୍ୟାମିଲିରେ ସେ ବାପା ଗଲେ କି ମା ଗଲେ ଦାଦା ଅଛନ୍ତି। ଖୁଡ଼ି ଅଛନ୍ତି ଜେଜେମା ଅଛନ୍ତି ଆ ବାପା ଯୋ ଏକକ ପରିବାରରେ କି କହିଲେ ଆମେ ସିଙ୍ଗଲ୍ ଫ୍ୟାମିଲିରେ ଆମେ ବାପା ମାଆଙ୍କ ଛଡା କିଛି କରିପାରିବାନି କିନ୍ତୁ ଜଏଣ୍ଟ୍ ଫ୍ୟାମିଲିରେ ବା ବାପା ମାଆଙ୍କ ଅନୁପସ୍ଥିତି ରେ
ହଁ ଆମେ ଯେହେତୁ ମୁଁ ଟିଚିଂ ଲାଇନରେ ପଢୁଚି ଶିକ୍ଷା ଉପରେ ପଡୁଛି ମୁଁ ବି ଦେଖି ଛି ଜାଣିଛି ବହିରେ ଲେଖା ହେଇଛି ଆମେ ଏତ ପରିବେଶରୁ ଆମେ ବହୁତ ଜିନିଷ ଛୋଟ ପିଲା ପରିବେଶରୁ ବହୁତ କିଛି ଶିଖିଥାଏ
ନିଶ୍ଚୟ
ଯେତେଳେ ବା ବାପା ମାଆଙ୍କ ପାଖରେ କେବଳ ରହୁଛି ସ କେବଳ କେବଳ ବାପା ମାଆଙ୍କ କଥା ହିଁ ଶୁଣି ପାରୁଛି ଜାଣିପାରୁଛି ଯଦି ଗୋଟେ ଭଲ ଶିକ୍ଷା ପରିବାର ସହିତ ରହୁଛି ବଡ଼ ଫ୍ୟାମିଲି ସହିତ ତ ସି ବହୁତ କିଛି ଶିଖିବ ଆଉ ଗୋଟେ କଥା କହୁଛି ଦେଖନ୍ତୁ ମୁଁ ମୁଁ କାହିଁ ମୁଁ କାହିଁ ମ୍ୟାମ କାହିଁକି ଇ ଇ ଯୌତୁକ ପରିବାରକୁ ଭଲ ଲାଗେ ମୁଁ କହେ ପ୍ରିଫର୍ କରେ କାରଣ ମୋ ବାବା ଜଣେ ଥିଲେ ଆର୍ମି ଥିଲେ ତ ସିଏ ରହନ୍ତିନି ସିଏ ବାହାରେ ଯବ୍ ବାହାରେ ର ରାମେୟାନ୍ତେ ବାହାରେ ପୋଷ୍ଟିଙ୍ଗ ତ ଅ ଆମେ ସେ ଯେତେବେଳେ ଆମେ ଯେତେବେଳେ ଟ୍ରେ ଭାଇଥିଲୁ ଛୋଟ ହେଇଥିଲୁ ତ ଆମକୁ ସେତେବେଳେ ମେଡିକାଲ କି କୋଉଠି ନବାକୁ କିଏ ନବ ସେତେବେଳେ ଘରେ ଯିଏ ଥିଲେ ଜଣେ କିଏ ନବ ନା ନାଇଁ ଆମେ ଅଲଗା ହେଇଥାନ୍ତୁ ଘର ପରିବାର ସହିତ ଅଲଗା ହେଇଥାନ୍ତୁ କି ବା ପା ବ-ବଡ଼ ବାପା କି ଦାଦା ଫାଦା କିଏ ନେଇଥାନ୍ତେ କି ସେ ତ ମିଶିକି ନଥିଲୁ ବୋଲି ସେତେବେଳେ ସେମାନେ ଆମକୁ ନେଇଥିଲେ ଅସୁବିଧା ସମସ୍ତଙ୍କର ଆଜି ନହେଲେ କାଲି ପଡେ ଯଦି ଅସୁବିଧାରେ ଯଦି ଆମେ ପାଖରେ ନଥିବା ଆମେ ଏଇଖିଣା ବାହାରେ ଜବ୍ କରୁଛୁ କି ପଢାପଢି କରୁ ଛୁ ଆମେ ଏଇକିଣା ଘର ଛାଡୁ ବାହାରେ ଅଛୁ ବାପା ବୋଉଙ୍କର କଣ ଯଦି କିଛି ଅସୁବିଧା ହେଲା ଘରେଯିଏ କି ଥିବେ ଦାଦା ଖୁଡ଼ୀ ଥିବେ କି ଦାଦା ଖୁଡ଼ୀ କି ଦାଦାଙ୍କ ପୁଅ ଥିବେ ସିଏ ସହଯୋଗ କରିବେ ନା ଆଉ ଆମେ ଯାଇ ସହଯୋଗ କରିପାରିବା କି ଆମେ ହଁ କରିପାରିବା କିନ୍ତୁ ଲେଟ ହବ ନା ଆଉ ସେମାନେ ଥିଲେ ଜଲଦି ପହଞ୍ଚିବେ ନା ନାଇଁ
ଆଜ୍ଞା ଆଉ ଗୋଟେ ପ୍ରଶ୍ନ ରହିଲା ଯେ ଏ ପରିସ୍ଥି
ଆପଣଙ୍କୁ କଣ ଠିକ୍ ଲାଗୁଛି ନା ଯେ ଆପଣଙ୍କୁ କଣ ଲାଗୁଛି
ମତେ ତ ଚୌଥ ପରିବାର ଯୌଥ ପରିବାର ବହୁତ ପସନ୍ଦ ବହୁତ ପସନ୍ଦ ଯୌଥ ପରିବାର କାରଣ ଅ ଯୋଉଟା ଆମେ ଜାଣିଛେ ଯେ ଯଦି ଆମ ପାଖରେ ଯୋଉ ଜିନିଷଟା ନାହିଁ ଆମେ ତାକୁ ବହୁତ ମାନେ ମିସ୍ କରୁ ସେ ଜିନିଷ ସେଇଟାକୁ ଯେହେତୁ ମୋ ପାଖରେ ଯୌଥ ପରିବାର ଥାଇକି ବି ନଥିଲା ପରି ତେଣୁ ମୁଁ ବହୁତ ସେ ସବୁ ଜିନିଷକୁ ମିସ୍ କରେ ଯୌଥ ପରିବାରରେ ବାପା ଥାଆନ୍ତି ମା ଥାନ୍ତେ ସମସ୍ତେ ବସିକି ଏକାଠି ଖାଇବା ଆ ଖରା ଖରା ଦିନରେ ଯଦି ଲାଇନ କଟିଗଲା ସମସ୍ତେ ଏକାଠି ଶୋଇବା କୌଣସି ଗୋଟେ ପର୍ବପର୍ବାଣୀ ହେଇଛି ଘରେ ଅ ଅନୁଷ୍ଠିତ ହଉଛି ତାହେଲେ ସେ ପର୍ବପର୍ବାଣୀ ଆମେ ଏକାଠି ମିଶିବା ଏକାଠି ସବୁ ଜିନି ସ ଲଗେଇବା ପିନ୍ଧିବା ଏକାଠି ଖାଇବା ପିଠାପଣା ହେଲେ ସମସ୍ତେ ମିଶିକି ପିଠା ଗଢିବା ଏସବୁ ଜିନିଷ
ସେଇଟା ସେଇଟା ହଁ ସେଇଟା କେମିତି ଲାଗେ ଆ ହଁ
କିନ୍ତୁ ଅ ପ ଏମିତି ବି ଥରେ ଥରେ ହୁଏ ଯେ ଆମେମାନେ ଚାହୁଁ ଯୌଥ ପରିବାରରେ ରହିବା ପାଇଁ କିନ୍ତୁ କିନ୍ତୁ ବଡ ମାନଙ୍କ ପାଇଁ ଆମେ ସେ ଜିନିଷ ଟା ପାଇପାରୁନା ଆମେ ସେ ଜିନିଷକୁ
ହଁ ସେଇଟା ସେଇଟା ତ ଗୋଟେ ଅଲଗା ହଁ ସେଇଟା ତ ନାଇଁ ସେଇଟା ତ ସ ତ କଥା ତାଙ୍କ କଣ ଠିକ୍ ଲାଗେ ସମସ୍ତେ ରହିବା ସମ୍ଭବ ନୁହେଁ ଆଜି
ସେଇଟା ମୋ ଅନୁଭୂତି ସାର୍ ସେଇଟା ମୋ ଅନୁଭୂତି ସେଇଟା ମୋ ଅନୁଭୂତି ବଡ ମାନଙ୍କର ଯୋଉ ମନମାଳିନ ବଡ ମାନଙ୍କର ଯୋଉ ଅଭିମାନ ରାଗରୁଷା ଯୋଗୁ ଆମେ ସେ ଜିନିଷ ଟା ପାଇ ପାରୁନୁ ଜେଜେ ମାଙ୍କ ଭଲ ପାଇବାଟା କେମିତି ଜେଜେବାପାଙ୍କର ଯୋଉ ଅ ଜେଜେବାପାଙ୍କର ଆମର ଯୋଉ ସଂସ୍କୃତି ସଂସ୍କାର ସେ ଆମକୁ ଶିଖାନ୍ତି ତାଙ୍କ ନାତି ନାତୁଣୀ ମାନଙ୍କୁ ସେ ଭଲ ପାଇବାଟା କେମିତି ମା ମାନେ ଯୋଉ ଗପ ଶୁଣନ୍ତି ତାଙ୍କ ବେଳରେ ଯୋଉ କଥା ସବୁ କହନ୍ତି ସେ ସବୁର ଯୋଉ ଅନୁଭୂତି ଟା କେମିତି ଆମେ ସେ ସବୁ ପାଇପାରୁନୁ ନା। ଆମେ ଅନ୍ୟଟୁ ଶୁଣୁଛୁ ସେ ସବୁ କେମିତି ଲାଗେ
ହଁ।
ସାର୍ ଟାଇମ ହେଇଗଲାଣି ଆଉ। ଆପଣଙ୍କ ସହ କଥା ହେଇକି ବହୁତ ବହୁତ ବହୁତ ଭଲ ଲାଗିଲା ଜଏଣ୍ଟ ଫ୍ୟାମିଲି ବିଷୟରେ ବହୁତ କଥା ମୁଁ ଜାଣି ପାଇଲି ଯାହା ମୁଁ ଉପଭୋଗ କରିନି ଜାଣିି ପାରନି ଆପଣ କୋଠୁ ଜାଣକୁ ଚାହିଁଲି ଁ ଆ ବହୁତ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇକି।
ଥ୍ୟାଙ୍କ ୟୁ।
ହ।